ହାଲୋ।
ହୁଁ ଏବେ ହେଲା ପେଣ୍ଟିଙ୍ଗ୍ କ ଅଲଗ ଲେଖା ଦେଖଉଛି। ଘିର୍ ଘିର୍ ଘିର୍ ଘିର୍ ହେଇକି ବୁଲୁଛି।
ହଁ ଏ ବସିଥିଲି। ମୋର ସେଇଟା ହେଇଗଲା ବା ଜିରୋ ଲେଖିଦେଲା ଅବ ଦି ସେକଣ୍ଡରେ ଜିରୋ ହେଇଗଲା।
ରୋଷେଇ ବାସ
ରୋଷେଇ ସେତୁ ଟିକେ ଅଛି ପୁଅ ଖାଇଦବ, ମୋ ଚୁଉଟା ମୁଠିକେ ଖାଇଦେବି ଆଉ
ଉଁ ଆମର ଏଇ ଖୁଡି ଦେଇଛନ୍ତି, ପୁରୀ ପାସ ଅଛି ସୁଜି ପାସ ଆଉ ପୁରୀ ମା ପୁଅ ଖାଇବୁ ଆଉ କିଛି ବନେଇବିନି, ତା ପାଇଁ ଭାତ ଏଇ ରାନ୍ଧି ତୁ ପକାା ହେଇବି ପୁଅ ଲାଗି କହଲେ ତାଲେ କଟକ ଯିବି ନା
ହୁଁ ହୁଁ।
ଉୁଁ ଉଷୁନା ଚାଉଳ ତ ନାହିଁ, ଅରୁଆ ଦିଟା ରାନ୍ଧିକି ପଖାଳ କରିଦେମି ସେତାର ଖାଇବ ପଖାଳ ଉଷୁଣା ପଖାଳ ଅଛି ତ ମାନେ ତ ଦି ଥର ଖାଇବ ତାକୁ ହବନି ଅରୁଆ ଦିଟା ଆଉ ରାନ୍ଧେଇକି ପଖାଳ କରିଦେବି ସେ ମିସେଇ ଦେବି ତାର ଖାଇଦବ
ହୁଁ।
ଆଉ ନଗେଇଖିା କଣ କର ଯାଇଥିବୁ ଆଉ
ହ ଆଳୁ ସିଜେଇ ସାାଦ ଦେଇକି ଯିବି ତର ଖାଇବ ଆ
ହୁଁ।
ହଁ କାଲି କିବାରେ ଶୁକ୍ରବାରେ ଶୁଖୁଆ ଦିଟା ପୋଡିକି ଥୋଇଦେବି ଆଳୁ ସିଜେଇ ଦେଇେଇ କି ଥୋଇଦେମି, ତାର ଖାଇବ
ହଁ। ଆଉ ଆଜି କଣ ସେ ପଖାଳ ଖାଇଲା ଆ
ହଁ ସେ ପଖାଳ ଖାଇଲୁ ପଖାଳ ଆମ୍ବ ଆଉ କଣ ତ ମିକ୍ସଚର ଆଉ ଯୋଉ ଆଚାର ଏଇଆକୁ ନଗେଇ ପଖାଳ ଖାଇବେ ଆ କିଛି ଆଉ ନଗେଇ ଖିଆ କରିନଥିଲି।
ହଁ ଭଲତ ସେମିତି ଇଏ ହେରିକା ଲଗେଇକିରି କରି ଖାଏ ମୋର ତ ପଖାଳ ଅଛି
ଆଉ ତ ମେନେ ଲାଇନ ନଥିଲା ଯୋଉ ଗରମ ସ ସକାଳୁ କିଛି କରିନଥିଲି ଆଉ। ଆଜି ଭଲ ଯୁଗ ଭଲ ପଖାଳ କେମିତି ଥିଲା ଉଁ କାଲି କରିଥିଲି କେମିତି ପଖଳା ଆଜି ଖାଇଲୁ।
ମୁଁ କହିଲି ଲାଇନ୍ କେତେବେଳେ ଆଇଲା?
ହଁ ସାଡେ ଗୋଟେ ଦିଗ ଦିଟାରେ। ଆମେ ଖାଇପି ସାରିବା ପରେ ଆଁ ଖା ସେତେବେଳେ ଯୋଉ କଥା ହଉନଥିଲୁ ଖାଉ ଥିଲ ଆମେ ଏ ଝିଅ ହେରିକା ସାଙ୍ଗରେ କଥା ହଉଥିଲୁ ଯୋଉ ମ ତୁ କଲ୍ କରିନଥିଲୁ ଲାଇନ ରେ ଝିଅ ଦେଇ କତିକି ନଗେଇ ନଥିଲି?
ହଁ ହଁ ହଁ।
ସେତିକା ଆଳେ ସେତିକି ବଳେ ମୁଁ ଖାଇକି ଉଠିଲି ତାପରେ ଲାଇନ୍ ଆସିଲା ତାପରେ ଶୋଇଲି ସୋଇଲି ଇଏ ଯୋଉ ଜାନି ଫୋନ କରିଥିଲା ନା କଣ ଦେଇ କହିଲା ନାଇଁ ନେଇ ଫୋନ ଟା ଝିଅକୁ ଦବୁ? ଆଉ ଲାଇନ ରେ ରହିବୁ କାଇଁ କାଟିଦିଅ ତାର ଯଦି ନିଆ କତିକି କରିବା କଥା କରିବ ମୋର କାଟିଦେଲି କାଟି ଦେଇକି ମୋର ଶୋଇଲି ଶୋଇଛି ଶୋଇଛି ତାପରେ ଉଠେଇକରି ଓ ହ ଗୁଣ୍ଡେ ଦି ଗୁଣ୍ଡା ଟା ଖାଇଛି ଖାଇକି ତାପରେ ଆଉ ଆଉ ସେକେଣ୍ଡ ଟାଇମ୍ ଖାଇଲା ବେଳକୁ ମୁଁ ଉଁ ମାନେ ପ୍ରଥମ ଟାଇମ ଟା ଯେତିକି ଖାଇବା କଥା ଯେତିକି ଖାଇବା କଥା କଣ ଆଗ ଅପେକ୍ଷା ତ ପୁରା କମ ଖାଉଚି
ହୁଁ।
ଉଁ କିନ୍ତୁ ସେକେଣ୍ଡ ଟାଇମ୍ ଏଟା ଦି ଚାରି ଗୁଣ୍ଡା ଖାଇଦଉଚି ସରଲା ସେ ଗରମ ହଉ କିି ପଖା ଫାଳ ଉଠି ଯାଉଚି
ଚୁଡା ଗୁଣ୍ଡ ହେରିକା ଖାଉଚୁ ଭିଟାମିିନ୍ ଖାଉଚୁ ସେ ଦେହ ଲାଗିଲାଣି ନା
କମି ଯାଉଛି ସେଆଡ଼େ ତାକୁ ଖାଇଲାଠୁ ଟିକେ ମାନେ ସୁସ୍ଥ ଲାଗୁଛି। ନହେଲେ ଆଉ ଦେହ ଲାଗିବ କଣ? ଖାଇବା ଇଆ ଟା ଅଧିକ ହୁଅନ୍ତା କି ତା ସମୟରେ ତାକୁ ଖାଇଲେ ହ ଦିହରେ ଲାଗନ୍ତା ସେଗୁଡାକ ଟୋଟା ହେଲା ନାଇଁ ଖାଇବା କମ ହେଇଯାଉଛି ଆଉ ଦେଖୁଛି ମୋ ଛାତି ବା ମାନେ ଧଇଁ ସଇ ହେଇଯାଉଛି ପାଣି ଗୋଟେ କାଢି ଆଣିଲ ଆଉ ମାନେ ଧଇଁ ପେଲି ହେଲା ଭଳିଆ କଥାପଦେ କହିଲା ବେଳେ ଖ ଧଇଁ ସଇଁ ଧଇଁ ସଇଁ ହଉଛି ଖାଇଦେଲା ଠୁ ତା ତା ପରେରେ ଯଦି କଥା ହେବି ଏ ଖାଇସାରିବା ପରେ ଖାଲି ଧଇଁ ସଇଁ ହେଇ କାଲି ରାତିରେ ଖାଇକି ଖୁଡି ଘରକୁ ଯାଇଥିଲି। କଥ କଥା ହଉ ହଉ ଧଇଁ ହେଲା ଭଳି ଦାଦ କହୁଛନ୍ତି ଏତେ ଜୋର ଧଇଁ ସଇଁ କଣ ହଉଛ ମୁଁ ମତ ଛତି କତରୁ ଧଇଁ ସଇଁ ହେଲା ଭଳି ହଉଛି ମୁଁ ସ୍ୱଷ ଭଳିଆ ମୁଁ କଣ କରିବି ନା ଖୁଡି କଲେ ତ ଜଲଦି ଜଲଦ କାଇଁ କଥା କହୁଛୁ ଧୀରେ ଧୀରେ କହୁନୁ ମୁଁ କିଲି ମୁଁ ଜଲଦି ଜଲଦି କହୁହି ମୁଁ ଧୀରେ କହୁଛି ମୁଁ ଜ କଥା ହୁଏ ଆଉ ମୋର ନିଶ୍ଵାଷ ଫେରୁନାହିଁ ମାନେ ନିଃଶ୍ଵାସ ଦେଖୁନୁ ମୁଁ ଅଣ ନିିଶ୍ଵାସି ଲାଗେନି କୁହେନି ବେଳେ ବେଳେ ସେଇ ମାନେ ମୁଁ ଭାବୁଛି ଛା ସେଥିରେ କିଛି ଗୋଟେ ତ୍ରୁଟି ମୋର ଅଛି ଯାହା ଫଳ କିରି
ଦୁର୍ବଳ ନ କି। ହେଲା। ବ୍ଲଡ଼ ସରସର ହୁମଗ୍ଲୋ ଦେଖିବୁ ତୁ ଟେଷ୍ଟ କର, ତୋର
କାଲି ମୁଁ ଗଲେ ଜଣା ପଡିବନି କି, ସେ ଯୋଉ ଥାଇରଏଡ ରିପୋର୍ଟ ବାହାର କଲେ। ସେଇଥିରେ ହେମୋଗ୍ଲୋବନ କେତେ ଅଛି ମୁଁ ଦେଖିବିନି କି।
ହଁ ହଁ ଏଇ ଯୋଉ ମୋର ବା ଝିଅ ଦେଖିକରି ଏମାନେ ବି ଫଟୋ ଦେଲେ ଏଇ ଯୋଉ ଇଏ ରିପୋର୍ଟ ଟା ଆଜି ନ ଟାରେ ଯୋଉ ଦେଲେ, ସେଥିରେ ଆଠ ପେରସେଣ୍ଟ ହେଲା। କିନ୍ତୁ ଏଇ ଯୋଉ କମ୍ଫୁଟର ଟାଇପି ଥାଇରଏଡ ବି ପଡଥା କଣ କଲେ ନା ଝିଅ ଦେଖିକରି ମତେ ବୁଝେଇ କଉଥାଏ କହିଲା ମାଉସି ତମେ ଜମା ସାତ ପରସେଣ୍ଟ। ମୁଁ କହିଲି ଆଉ ଏ ରିପୋଟ ଟା ତମେ ଏ ରିପୋର୍ଟ ପଠେଇଲା ତା ପରେ କହିଲା ଏଥରେ କଣ ଆଠ ପେରସେଣ୍ଟ ଲେଖାହେଇଚି। କହିଲା କିନ୍ତୁ ଏ ରିପୋଟ ଟା ଠିକ ନୁହଁ କାରଣ ସିଏ ଏ ଫୋନରେ ନେଇଥିବେ। ନେଇକରି ବ୍ଲଡ଼୍ ଟେଷ୍ଟ କରିଥିବେ। କିନ୍ତୁ ଏ ଯେଉଁ ଥାଇରଏଡ଼ରେ ଯେଉଁ ହେମୋଗ୍ଲୋବିନ ରିପୋର୍ଟଟା ସେଟା କିନ୍ତୁ ପାର୍ଟିକୁଲାର ଠିକ। କଇିଲେ ତମର ଜମା ସାତ ପରସେଣ୍ଟ ଅଛି ଇ କରିଛି ଆଉ
ହ ମୁଁ କାଲି ଦେଖିଦେବି ଯେ ମୋର କେତେ ପରସେଣ୍ଟ ହେମୋଗ୍ଲୋବନ୍ ଅଛି।
ହଁ।
ଝିଅ କଣ ଦେଖିବ ମୁଁ ନିଜେ ଦେଖିକି କହିଦିମି ହିମୋଗ୍ଲୋବିନ କେତେ ଅଛି।
ମତେ ଝିଅ ମୋ ଝିଅ କତିକି ରିପୋର୍ଟ ପଠେଇ ଝିଅ ମତେ କହିଲେ ନା କହିଲା ପଠା ମୁଁ ଦେ ପଠେ ତ ଦେଖିକିରି ମାଉସୀ କହିବି ତମର ଥାଇରଏଡ ଅଛି ନା ନାଇଁ। ଥାଇରଡ଼ ତମ ନର୍ମାଲ ଆଉ ଇସନଫୁଲିଆ
ମୋ ପେଟ ଆହୁରି ପେଟ ମୋର ଯେ ସେତିକି ଥିଲା ଆହୁରି ଶୁଖିକିରି ଚମଟି ଗଲାଣି।
ଆରେ ଶୁଣୁ ଶୁଣୁ ଯୋ ଥାଇରଡ ଟା ମୋ କଇବା କଥା ତୋର ତ ଅଳପ ଅଛି
ସେଟା ମାନେ ଅଧିକ ଖାଇଲେ ତ ପେଟ ଫୁଲିବ। ଆଉ ତ ତ ଖାଇବା କମିଯିବ ତ ପେଟ ତ ଶୁଖିଯିବ ଆଉ ପେଟ କୋଉଆଡେ ଫୁଲିବ ତ ଖାଦ୍ୟ ନ ତ ଖାଦ୍ୟ ମୁଣା ତ ଶୁଖି ଯାଇଥିବ ତ ଅଳ୍ପ ଖାଇବୁ ଉ ଉ ଉଁ ପେଟ କୋଉ ଆଡୁ ଫୁଲିବ।
ଶୁଣୁ ତୁ ସେ ଅଳ୍ପ ଅଳ୍ପ ହଉ ତୁ ଦିନକୁ ଚାରି ପା ଥର ଖାଉନ। ଯୋଉ
ଚାରି ପାଞ୍ଚ ଥର ଖାଇବୁ ତତେ ସିନା ଭୋକ ଥିଲେ ଚାରି ପାଞ୍ଚ ଥର ଖାଇବୁ। ଭୋକ ଆଉ ହଁ ହେଲେ ତ ଯେତେବେଳେ ଭୋକ ହବ ସେ ଟାଇମରେ ଟାଇମି ଭୋକ ହଉଛି ଆଉ ସକାଳେ ଖାଇବୁ ଖରା ବେଳକୁ ଖାଇବୁ ସଇଲା। ଦି ଦିଟା ଖାଇଦେଲେ ସିଲା ଭୋକଟା ଇ ଇଏ ହେଇଗଲେ ଆଡ଼ଜଷ୍ଟ ହେଇଗଲେ ଶଇଲା ଆଉ। ତୋତେ ଭୋକ ଅଛି ନା ଆମ୍ର ଅଛି ନା ଇଚ୍ଛା ଅଛି ଆଉ ତୁ ଖାଇବୁ।
ମତେ ଭୋକ ଲାଗୁଛି ହେଲା ମୁଁ ଯଦି ପାଣି ଗିଲାସ ସେଇ ଟାଇମ ରେ ପିଇଦେବି ବି ମାନେ ମୋ ଭୋକ କୁଆଡେ ମରି ଜିବ ଲୋ ସାଙ୍ଗେ ସାଙ୍ଗେ ଭିତରେ ମୁଁ ଏଇଟା ପରୀକ୍ଷା କରିଛି ହେଲା। ଦ୍ବିତୀୟରେ ଯଦି ମୁଁ
ବିସ୍କୁଟ ଖଣ୍ଡେ ବି ତାରି ଭିତରେ ଖାଇଦେବି କି କି ନହଲେ ମିକ୍ସଚର ଦିଟା ଖାଇଦେଲି ମୁଡିଦି ହାତରେ ମାନେ ହା ଖାଲି ହାତରେ ମୁଠିଏ ଆଣିକିରି ନହେଲେ ଗୋଟିଏ ବାଦାମ ଛଡେଇକି ଯଦି ପାଟେ ପକେଇ ଦେଲେ ବି ହେଲା ମାନେ ମୋ ଭୋକ କୁଆଡେ ସାଙ୍ଗେ ସାଙ୍ଗେ ମରିଯିବ ଇଏ କରିଅ ମୁଁ ସେଇଥି ନାଇଁ ମୁଁ ଜାଣି ଗଲିଣି ଭଉତ ଥର ମତେ ଭୋ କ କଲେ କଲେ ମୁଁ ମୋର ଆଉ କିଛି ଥା ମୁଁ ଜାଣିଛି ମୁଁ କଣ ଟିକେ ଖାଇଦେବି ଯଦି ମୁଁ ଭୋକ ମରିିଜିଵ ମୁଁ କଣ କରିବି ନାଇଁ ମୁଁ କହିବି ମୁଁ ଯଦି ଏଟାକୁ ଖାଇଦଉଛି ମୋ ଭୋକ ମରିଯିବ ମୁଁ ଆଉ ଭାତ ମୁଠେ ଖାଇପାରିବି ନାଇଁ ତ। ମୋର ଭାତ ବରଂ ଭୋକ କରି କରିିକା ବରଂ ଭାତ ମୁଠିଆ ଖାଇବି ହେଇ ସାଇିଲ ଏଇ କରି ଥିଲି କିନ୍ତୁ ମୁଁ ଅଲଗା ଜିନିଷ ଖାଇବାକୁ ଆତ୍ମା କରିବି ନାାଇଁ ତ।
ହୁଁ।
ଆଉ ରାତିରେ ଏଇ ଖୁଆ କଣ ପୁରୀ କ୍ଷରି ଖାଇବ। ହୁଁ।
ଏନା ଟିକେ ଗୁଣ୍ଡ ଗୋଳେଇକି ପିଇଦିଏ।
ହୁଁ ହଁ ତୁ ସେମତିତେ
ମୁୁଣ୍ଡ ଗୋଳେଇକି ପିଇବି ନା ନା କ୍ଷୀରି ଟିକଏ ଖାଇଦିଏ। ଏହେ କେତେ ପେ ଦିଲ ମା ପିମ୍ପୁଡ଼ି କି ଆଉ କଣ କରିବି ମୁଁ କିଛି ବୁଝିପାରୁନି।
ଲକ୍ଷ୍ମଣ ରେଖା ନହିଁ ତ?
ଏ ଲକ୍ଷଣ ରେଖା ଟାଣିଲେ କଣ ଯାହା ଟାଣିଲେ କଣ ମରୁଚନ୍ତି ପିମ୍ପୁଡି ପଲା। ମୁଁ ବୁଝିପାରୁିନି ପିମ୍ପୁଡ଼ି କୋଉଠୁ ଏତେ ଆସୁଚନ୍ତି। ଆଲମାରୀ ଲକ୍ଷ୍ମଣ ରେଖା ବା ଟାଣିଚି ମେଞ୍ଚେ।
ଶୁଣୁ?
ଏ ପୁରୀରେ ପିମ୍ପୁଡି ଖିରି ରେ ପିମ୍ପୁଡି ସବୁଥରେ ପିମ୍ପୁଡି।
ମାମୁନି ପୁରୀ ଭୋଗ ଆଣିକିରି ମତେ ଦେଲେ ହେଲା ସିଏ କଣ କଲେ ନା ଗୋଟେ ମିଠା ତାଙ୍କ ମାଇଁ ଆସ ତେଲେ ବି ଦେଲେ ଆ ରସଗୋଲା ଟେଇ। ତାପରେ ପୁରୀ ଭୋଗ ମିଠା ଉଭୟେ ନେଇକରି ଆସିଥିଲେ। ଦେଲେ ମୁଁ କଣ କିଲିନା ତାକୁ ଶିକା ପରେରେ କ୍ଷୀର ଥୁଏ ଏ ଶିକା ଦେଲେ ତାପରେ କୁା ଶିକାଜାର ମର ଟୋଟାଲ ପିମ୍ପୁଡି ଲାଗେ ନା କହୁଦ ନା ହଁ ହେଲା। ହୁଁ ମୁଁ କଣ କିଲି ଆମର ରଖିଦେଲି ତାପରେ ପୁଣି ଗୋଟିଏ ମି
ଆମ ଶିକାର ଦେର ବା ପିମ୍ପୁଡି ସବୁଆଡେ ପିମ୍ପୁଡି ସେ ପିମ୍ପୁଡି ଏ ଜନ୍ମ ହଉଛନ୍ତି ଅଜସ୍ର। କୋଉଠୁ ଏତେ ଆସୁଛନ୍ତି କେହି ଜାଣି?
ତାପରେ ପୁଣି ସିଏ ଗୋଟେ ମିଠା ଆଣିଲେ ବୋଉ ଘର ନେଇକି ଆଣି ନଥିଲେ ତାଙ୍କ ବନାକି ନେଇକିରି ଆସିଲେ ବୋଉ କହିଲେ ଆଉ ଉ ରୂପାଙ୍କୁ କହିଲେ ଯେ ଯାଥିଲେ ରୂପା ଏମତି ମନା କଲେ କହିଲେ ଆଉ ସୁମିକି ଦେଇଦ ସେ ଖାଇଦବ। ମତେ ଏତ ଦେଲେ ମୁଁ କହିଲି ମୁଁ ଭାତ ଖାଇସାରିଛି ଆଉ ଖାଇବି ନାହିଁ ତ ମୁଁ କହିଲି ଆଉ ଝିଅ ନେଇଯାଏ ସେ ଶିକା ଉପରେ ଯୋଉ ଭୋଗ ଖୁଆ ହେଇଛି ମିଠା ଖୁଆ ହେଇଛି। ଆଉ ପୁଅ ଶୋଇଛି ଉଠିଲେ ସେ ତାର ଟା ବେଳକୁ ଖାଇବ ଇଏ କରିବ ସେ ମିଠା ସେ ପୁରୀ ଭୋଗ ଖାଇବ ଇଏ କରିବ। ଇଲୋ ମମତା ଦେଇ ମୁଁ ମାନେ ଯେତିକି ସେ ପୁରୀ ଭୋଗ ତା ଦି ସେତିକି ପିମ୍ପୁଡି ସେ ରସଗୋଲା ରେ ପିମ୍ପୁଡି। ମାନେ ପୁରା ପ୍ରଚୁର ମୁଁ ତା ଦେଖି ତା ଦେହରୁ ପୁଣି ଆଟାକ୍ କରିଛନ୍ତି କ୍ଷୀର ହାଣ୍ଡିରେ ମାନେଥା ଛାଣି ତବକୁ ପୋଷରେ ହେଲା। ମୁଁ ଦେଖିକିରି ମୋ ମୁଣ୍ଡ ପୁରା ଖରାପ ମୁଁ ସେ ଭୋଗକୁ କଣ କଲି ନା ପାଣି ପୁରଇ ଦେଲି ସେ ମିଠା ଯକୁ ଭଲସେ କଂସାରେ ପାଣିିକ ତାକୁ ଧୋଇ ଦେଇକରି। ପୁଅକୁ ଗୋଟେ ଦେଇଦେଲି ସେ ଖାଇଦେଲା ପିମ୍ପୁଡି ଗୁଡା ବାହାରିଗଲେ। ଆଉ ମୁଁ କଣ କ ନା ଗୋଟେ ଖାଇଦେଲିି। ମୁଁ କହିଲି ସେ ନ ଏ ଆଉ ସେ ପୁରୀ ଭୋଗକୁ ଯେମିତି କକୁଡା ଉପରକୁ ଟିକେ ବାହାରି ହେଇଲା ତାକୁ ସଜେଇକିରି କଣ କଲୁ ନା ସେ ପୁରୀ ଭୋଗକୁ ଟିକେ ପାଟେ ମାରିଦେଲି ଇଏ କଲି। ସେ ପୁରୀ ଭୋଗ ହେରିକା ସବୁ ଅ ଜାଗାକୁ ନେଇକରି ଇଏ କଲି ମୁଁ କହିଲି ଇଏ ତ ଆଉ ଖାଇ ହବନି ଇଏ କରିବନି। ମୁଁ କହିଲି ତାେଲେ ସେ ପୁରୀ ଭୋଗ ଦେଲା ବେଳେ ମୁଁ ଖାଇ ଦେଇେଇଥିଲେ ଯାଇଥାନ୍ତା ଇଏ କରିଥାନ୍ତା ମୁଁ ମୋ ପୁଅ ନାକି ରଖିଲି ଯେଖିଲା ଏ ପିମ୍ପୁଗୁଡି ଭାଗରେ ହେଥିଲେ
ହୁଁ।
କଣ କଲା ନା ସବୁ ଯାକ ଏମିତି ଇଏ ହେଲା। ଆଉ ଜଗନ୍ନାଥ କୁଆଡେ ଗଲା?
ଜଗନ୍ନାଥ ଏଇ ସେକାରେ ବସିଚି ଆଉ ଯିବ କୁଆଡେ।
ହୁଁ।
ଆ ଯୋଉ ଯାଇପା ଦେଖୁଚୁ ବୁଟ ଯାଇ